ଜୟ ଜଗନ୍ନାଥ ଭାଇ।
ଜଗନଥ ଭାଇ କଣ କରୁଛ? ହ୍ୟାଲୋ
କିଛି ନାହିଁ ଭାଇ ଏବେ ତ ଖାଲି ଆସି ବସି।
ହଁ ଆଉ କଣ ତମ ଆଜି ଦିନ ମାନେ କଣ କଲ?
ଭାଇ ଆବାଜ ଟା ଆସୁଛୁ ଭଲ ସେ?
ହଁ ହଁ ଭାଇ ଆସିଛି।
ଉଁହୁଁ ଆପଣ କରୁଛନ୍ତି କଣ?
ଏଇ ବସିଥିଲି ଆପଣ ଏଇ ଦିନ ପାଇଁ କଣ କରୁଥିଲେ?
ଅଜିତ ଭାଇ ମାନେ ବୁଲିବା ପାଇଁ ଯାଇଥିଲୁ ସେପଟେ। ଆ ତ ବର୍ଷା ବହୁତ ହଉଥିଲା ଆଜି।
କଣ ଖାଇଥିଲ ଦିନ ମାନକେ?
ଏଇ ଭାରି କିଛି ଏ ମାନେ ନା ଘରେ ତ କିଛି ଖାଇନାହିଁ
ଆଉ
ହୋଟେଲ ରେ କା ଖାଇଥିଲି
ହଁ ଭାଇ ତମ ଘର କୋଉଠି?
ଆମ ଘର କନ୍ଦମାଳ।
କନ୍ଧମାଳ
ହଁ
ଓହ ଆଉ
କଣ କରନ୍ତି?
ମୁଁ ବି ଆମ ଭାଇ ଆମ ଗାଁରେ ବସେ ଆଉ। ଆମ ଗାଁରେ କିଛି କାମ କରୁ।
ମାନେ ପଢାପଢି କରୁଛନ୍ତି ନା।
ହଁ ଭାଇ ଗ୍ରାଜୁଏସନ କମ୍ପ୍ଲିଟ ହେଲା ଆପଣ କଣ କରୁଛନ୍ତି ଭାଇ?
ମୋର ତ ଭାଇ ଗ୍ରାଜୁଏସ ମାନେ ଯୁକ୍ତ ତିନି ଚାଲିଛି ଏବେ ଏଇ ବର୍ଷ ଏ ଥର ଦ୍ଵିତୀୟ ବର୍ଷ ହେଲା ମୋର
ହଁ।
ହଁ। ହଉ ମୁ ପଢ଼ାପଢି ଚାଲୁଛ ଆଉ।
ହଁ ଭାଇ ପଢାପଢି ଚାଲିଛି ଆମର ଭାଇ କେଉଁଜୋର ଲାଇନ କେଉଁଜୋର ଲାଇନ ଭାଇ
ଆପଣ କୋଉଠି ରୁହ ଦ ସପଟେ ଆପଣର କେଉଁଝ ଲାଇନ ର କଣ କଣ ଟିକେ ଚାଲି ଚାଲ ଟିକେ କୁହନ୍ତୁ ଭାଇ
ହଁ ଭାଇ ଭଲ ଏପଟେ ଆମ ଯୋଉ ଆମର ଏପଟରେ ଧାନ ଚାଷ ହବ ଏଥର ର ଧାନ ରୁଆ ରୁଇ ହବ ତାପରେ ଧାନ କଟା ତାପରେ ଯୋଉ ଧାନ ଯୋଉ ଫାସ୍ ଫସଲ କରନ୍ତି ସେଇଟା ହବ ତାପରେ ଅମଳ କର କି ଯୋଉ ଗୋଲାର ଦିଅନ୍ତି ଆଉ।
ଉହୁଁ ଆପଣଙ୍କ ଅଞ୍ଚଳରେ ମାନେ ଉଁ ବର୍ଷା ମାନେ ପାଣିପାଗ ଟା କେମିତି କଣ ଚାଲିଛି ଟିକେ କୁହନ୍ତୁ?
ଭାଇ ଏବେ ତ ଜୋରରେ ଆଜି ତ ଜୋରରେ ମେଘ ହଉଥିଲା କାଲି ବି ହଉଥିଲା ଏବେ ଅଛି ଜାନ ଜୁଲାଇ ମାସ ନ ଭଇ ମେଘ ହବ ଆଉ। ଆମ ଏପଟ ଏଇନା ରୁଆପାତ ଚାଲିଛି।
ଆମର ବି ତ ଭାଇ ଏପଟେ ସେମତି। ହଁ ସେମିତି ଆମର ବି ଭାଇ ସେମିତି ମାନେ ଆଜି ତ ବହୁତ। ମାନେ ତିନି ଦିନ ହେଲାଣି ଲଗାତାର ବର୍ଷା ଚାଲିଛି।
ହଁ। ତମର କି ରୂଆପତା ହେଲାନି ଭାଇ।
ହଉ। ହଁ।
ରୁଆ ପୋତା ଚାଲିଲାଣି।
ହଁ ଭାଇ ଚାଲିଛି ଆଉ।
ଓହୋ! ଆଉ ତମପଟେ କେମିତି କଣ ହଉଛି ଟିକେ କୁହନ୍ତୁ।
କଣ ମାନେ କଣ ଭାଇ ଚାଷ କଥା କହୁଛନ୍ତି ନା ଆଉ।
ଆଛା ହଁ ଚାଷ ହ ଚାଷ।
ହଁ ଭାଇ କଣ ଆଉ। ଏଆଡେ ତ ବର୍ଷା ହଉନଥିଲା। ହୁଁ ବହୁତ ବିଳମ୍ବରେ ବି ବର୍ଷା ହେଇଛି।
ହଁ।
ତ ସେଥିପାଇଁ ଟିକେ ଆମ। ଓ ଲେଟ ମାନେ ବିଳମ୍ବ ହେଇଗଲା ମାନେ ଚାଷ କାମ ପାଇଁ। ନହେଲେ ତମେ ଭାଇ ଏବେ। ଏ ଏବେ ତ ନହେଲେ ପୁରା ଲଗା ଲଗି। ମାନେ ବହୁତ ଧାନ ଚାଷ ବହୁତ ଲଗା ଲଗି ସରନ୍ତି। କଣ କିନ୍ତୁ ଏଥର କିଛି ମାନେ ଆରମ୍ଭ ଏଟା ହେଇନହିଁ।
ହେଇନାଇଁ। ଆମର ଭାଇ ହେଲାଣି କ ଆମର ଟିକେ ପାଣି ପାଗ ଏପଟରେ। ସଫିସିଏଣ୍ଟ ହେଉଛି ଆମର ଟିକେ କେନାଲ ପାଣି ଅଛି ସେଥିଲାଗି ଆମର ଟିକେ ଏପଟେ ଜଲ୍ଦି।
ହୁଁ ହୁଁ। ମାନେ ଆମ ପଟେ ତ ଭାଇ ସେମତି କେନାଲ ସୁବିଧା କିଛି ନାହିଁ।
ଆମର ଭାଇ ସୁବିଧା ଅଛି ଏପଟରେ।
ତ ନଦୀ ପାଖ ନା ମାନେ।
ହଁ ହଁ ଆମର ଏପଟେ ଡ୍ୟାମ ଅଛି ଯେତେବେଳେ ପାଣି ସର୍ଟ ହଉଛି ସେ ଡ୍ୟାମ ରୁ ଆଣୁଛନ୍ତି ଆଉ।
ଆମ ଗାଁ ରେ ତ ଭାଇ। ମାନେ। ଗୋଟେ ଛୋଟ ନଦୀଟେ ବହି ଯାଉଛି ମାନେ ବହୁତ ସୁନ୍ଦର ଦେଖାାଯାଏ। ତ ବର୍ଷା ଦିନରେ ତ ଭାଇ ବହୁତ ମାନେ। ପ୍ରଜାପତି ମାନେ ବହୁତ ସୁନ୍ଦର ଦେଖାଯଏ। ଆପଣ ଜାଣିଥିବେ ମାନେ। ଆପଣଙ୍କ ଭାଇ ଗ୍ରାମାଞ୍ଚଳ ନା ସହରାଞ୍ଚଳ।
ଆମର ଭାଇ ଜଙ୍ଗଲି।
ହଁ ନାଇଁ ଗ୍ରାମାଞ୍ଚଳ ଟାଇପର। ହଁ। ଭାଇ ଶୁଭୁଛି।
ହ୍ୟାଲୋ ଭାଇ। ହ୍ୟାଲୋ।
ଶୁଭୁଛି। ହଁ। ହଁ। ହ୍ୟାଲୋ।
ହଁ।
ହଁ ଶୁଭୁଛି?